ହଁ କଣ କରୁଛ? ମୁଁ ଭଲ ଅଛି। ଭଲ ଅଛି ବାକି ହଁ ଟିକେ ମନ ଟା ପରା ଦୁଃଖ ଅଛି ପରା।
କାହିଁକି?
ଏଇ ଆଜିିବା ବାପା ଘ ହଁ ଅସୁବିଧା ହେଇଯାଇଛି ଟିକେ ବାପା ଘରୁ ଆସିଲି ବା। ଆମର ସେ ଯୋଉ ଭଉଣୀ କି ବାହାଦି ହେଇଛି ଆମର ଭଉଣୀ ଜଇଁ ତାର ଟିକେ ଆକ୍ସିଡେଣ୍ଟ ହେଇଯାଇଛି ଏବେ ଶୁଣିକି ବଡ ମନଟା ଦୁଖ ଅଛି ବୁଝିପାରିଲେ।
ଓହୋ କୋଉ ଜାଗା ରହୁଥିଲେ ସେ।
ସେ ସେ ତାଙ୍କ ଘର ବାରିପଦା ବୁଝିପାରିଲେ।
ହଁ ହଁ।
ହଁ ସେଇଠୀ ସେ ଯାଇଥିଲେ ହସ୍ପିଟାଲ କୁ ବଧେ କଣ କାମ ରେ ଫେରୁଥିଲେ ଘରକୁ ଘରକୁ ପହଞ୍ଚିବା ପାଇଁ ହାଫ କିଲୋମିଟର ବାକି ଥିଲା ହେଲମେ ବ ବ ବହୁତ ଜୋର ଗରମ ହେଇଛି ତ ସକାଳେ ହଁ। ହେଲମେଟ ଟା କାଢିଛନ୍ତି କଣ ବ୍ରେକ୍ ମାରି ଦେଇଛନ୍ତି କିଏ ବସି ଯାଇଛି କିଏ ଜାଣ ତାର ଆ ଏଇ ଆକ୍ସିଡେଣ୍ଟ ହେଇକି ମୁଁକୁଡିଛି ମୁଣ୍ଡ ଫଟିଛି ଦାନ୍ତ ଟିକେ ଝଡି ଯାଇ ଚି ଏମିତି ଆଉ।
ମୁଣ୍ଡ କଣ ଷ୍ଟିଜ୍ ପଡ଼ିଛି?
ନା ନା ଏମିତି ଏତେ ଜୋରୁ ବା ହେଇନି ବାକି ଟିକେ ଟିକେ ହଁ।
ହଁ ଯାହାହେଲେ ବି ଖରା ଦିନ ଏତେ ଖରାକୁ କଷ୍ଟ ବହୁତ ହବ।
ହଁ ହଁ।
ହଁ କଣ କରିବା ବେଳା ଭଲ ନାହିଁ ଆଉ।
ହଁ ବା ଏଇ ପ ରୋଷେଇ ବାସ ହେଇଗଲାଣି।
ରୋଷେଇବାସ ଚାଲିଛି ଭାତ ହେଇଛି ଡାଲି ହେଇଛି ଜହ୍ନିର ତରକାରୀ ହେଇଯାଇଛି ଆଉ ଏବେ ଝୁ ଝୁଡଙ୍ଗ କାଟି କିଛି ଭଜା କରିବି।
ଓ ହ ଆଚ୍ଛା ଆଚ୍ଛା ଆଜି ନିରାମିଷ କି?
ହୁଏନି ମଙ୍ଗଳବାର ଶନିବାର ମଙ୍ଗଳବାର ଗୁରୁବାର ଶନିବାର
ନା ହଁ ଆମ ଘରେ ମ ସୋମବାର ଗୁରୁବାର ଶନିବାର ହୁଏନି ମଙ୍ଗଳବାର ଟା ହୁଏ।
ମଙ୍ଗଳବାର ବି ହୁଏନି ଆମର ଆଉ ଖାଲି ବୁଧବାର ଶୁକ୍ରବାର ଆଉ ରବିବାର। ମଙ୍ଗଳବାର ଆମେ ହନୁମାନଙ୍କ ପୂଜା କରୁ ତ।
ହଁ ହଁ ନା ନା ବହୁତ ଲୋକ ଘରେ ହୁଏନି ବା।
ହଁ ତ ସେଥିପାଇଁ ଆଉ ଖାଲି କାଲି ହବ ଆମିଷ।
ହଁ ମୁଁ ଆସିକି ହଁ ଯୋଉ ଆସି ଥିଲା ଆମର ଯୋଉ କଟିକା ମାଛ କୁହନ୍ତିନି କି ଜାଣିଛ କଟିକା ମାଛ କଣ ହଁ ସେଇଟା ଆସିଥିଲା ତା କୁ ବାଛି ବୁଛାକି ଏଇ ଭାତ ଗାଳି ଭାତ ତ ସ ସାରିକି ରୋଷେଇ ଚାଲିଛି ଏ କଣ୍ଟିକା ମା ହଁ କଣ୍ଟିକିୟ ମାଛ ଭଜା ହବ ଆ ରୋହି ମାଛ ଝୋଳ। ଚିଙ୍ଗୁଡି ମାଛ ଖଟା ଆଉ ଗୋଟେ ସେଇ ମାଛ ମୁଣ୍ଡ ପକେଇି ଘଣ୍ଟ।
ଉ କେତେ ଖାଲି ମାଛ ଉପରେ।
ହଁ ଆମର ବା ଆଇଁଷ ଯୋଉ ଦିନ ହୁଏ ଖାଲି ମାଛ ଉପରେ ଆଇଟମ ହେଲା। ଅ ହୁଏ ପରିବା ସେଟା ହୁଏ ହଁ ହଁ।
ଖରାକୁ କରିବାକୁ ଭାରି କଷ୍ଟ। ନୁହେଁ କି ରୋଷେଇ ଘରେ ବେଶୀ ସମୟ ରହି ହଉଛି?
ହଁ ନାଇଁ ନାଇଁ ଆମର ଏକ୍ଚୁଆଲି ରୋଷେଇ ଘର ମାନେ ଏଇ ଦିନରେ ଚୁଲିରେ ରୋଷେଇ ଚୁଲି ଟା ଫାଙ୍କାରେ ବୁଝିପାରୁଛ ନା।
ହଁ ହଁ ଟାଙ୍କା ରହିଲେ କିଛି ସ ଅସୁବିଧା ନାହିଁ।
ହଁ ବାହାର ଟା ଟିକେ ଫାଙ୍କା ରହିଲା ନା। ମାନେ ପାପ ପୁନବିି ଲାଗେ ହଁ ହଁ। ଆଉ ଏମିତି ରୋଷେଇ ଘରେ ରୋଷେଇ କଲେ ତ ପୁରା ଗାଧେଇ ଯିବେ ନା।
ହଁ ପୁରା ତ ଆମର ତ ରୋଷେଇ ଘରେ ଚୁଲି ଅଛି। ଉଠା ଚୁଲିରେ ହଁ ଏବେ। ସେ ଉପର ଘରେ ଅଛି କିନ୍ତୁ ବହୁତ ଗରମ ହଉଛିି ଏବେ।
ହଁ ହଁ। ନାଇଁ ଆମର ଆକଚୁଲି ବାଡିରେ ଯୋଉ ଗଛ ପତ୍ର ଅଛି ମାନେ ବହୁତ ଜାଳ ବାହାରେ ହେଲା। ସେ ଆଉ ସେଇ ଜାଳ ଅଛି ତାକୁ ନଷ୍ଟ କରାଯାଇଏନି ନା ନଷ୍ ଟ କରାଯାଏନି ସେଇ ଜାଳ ରେ ସବୁ ରୋଷେଇ ହୁଏ ଦିନରେ ଆମର ଧାନ ସିଝେ। ଏମିତି ଆଉ ରାତି ଟା ରୁ ରୁଟି ତରକାରୀ ସେଟା ଆମ ଗ୍ୟାସ ରେ ହୁଏ। ରୋଷ ସେ ଘର କରେ ଯେହେତୁ ଜଏଣ୍ଟ ଫ୳୲ମିଲି।
ହଁ ହଁ।
ହୁଁ।
ହଁ ତ ଆମ ଯୌଥ ପରିବାରରେ ଭାରି ଭଲ ମଜା।
ହଁ ବା ତାପରେ ଯୌଥ ପରିବାର ପୁଣି ସାନ ବୋଉ। ହେଲା କି ସାନ ବୋଉର ତ ସବୁ ଓ ମାନେ ମଥାରେ ମୁଣ୍ଡ ଇଏ ଥାଇ ନା।
ହଁ।
ହୁଁ ହୁଁ।
ସମସ୍ତଙ୍କର ଗେଲ୍ହା।
କୁ ମୁଁ ଘର ଏକା ବଡ ଝିଅ ହେଲା।
କିନ୍ତୁ ଏଠି ସେନ ବୋହୂ।
ହଁ ବା।
ସାନ ବୋହୂର ଦାୟିତ୍ଵ କମ ଥାଏ କହନ୍ତି।
ନା ମୁଁ ଭାବେ ଆମ ଘରେ ମୋର ଦାୟିତ୍ଵ ଅଧିକା ଅଛି ବୁଝିପାରିଲ।
ହିଁ ହିଁ ହିଁ
ନା ସତ ସତ ମୁଁ ଯେ କରୁଚି ବି କହୁନି ମୋର ଘର ଘର ଠାକୁର ପୂଜା ଦାୟିତ୍ଵ। ଘରର ରୋଷେଇ ବାସ ବାସନ ଫାସନ ଝଡା ଝୁଡି କରିବା। ଏସବୁ ଦାୟିତ୍ଵ ରାତିରେ ରୁଟି ତରକାରୀ ବନେଇବା ପୁଣି ହଜବେଣ୍ଡଙ୍କ ଅଫିସ ର ଖାତା କାମ ତାଙ୍କର ଟିକେ ଦେଖିବା। ମାନେ ମତେ ଲାଗେ ମୋରି ବେଶୀ ସାନ ବୋହୂ ହିସାବରେ ଲୋକ କୁହନ୍ତି ଯେ ସାନ ବୋର ଦାୟିତ୍ୱ କମ୍ ମାନେ ମୁଁ ଭାବେ ସାନବୋହୂ ମୋର ହିସାବରେ ସାନବୋହୂ ମୋ ସାନ ବୋହୂ ହିସାବରେ ଦାୟି ତ ବେଶି ହଁ ହଁ ହଁ ହଁ। ହୁଁ ଆଉ ମତେ ଆପଣ କରନ୍ତୁନି ହେଲା ଆମେ ତ ଫ୍ରେଣ୍ଡ ହେଲେ ତମେ କର ଭଲ ଲାଗିବ ଶୁଣିବା ପାଇଁ ହେଲା ଏମତି ତ କଥା ଅଛି। କଥା ହଉଚେ ନା ଏମିତି ଧରେ ଅଧେ ଜଣେ କ କଥା ହେଲେ ଆପଣ ଗଲେ ଭଲ ଲାଗିବ ଏମିତି ସବୁଦିନ ଆମେ ଫ୍ରେଣ୍ଡ ହିସାବରେ କଥା ହବା ନାଇଁ।
ହଁ।
ହଁ ଆଉ ଝିଅ ପୁଅ କଣ କରୁଛନ୍ତି।
ଉଁ ଝିଅ ପାଖରେ ପୁଅ ଦି ଜଣ ମିଶି ଖେଳୁଚନ୍ତି। ଆଉ ତା ପୁଅଟାକୁ ନିଦ ଲାଗିଲାଣି ମୁଁ ଏଇ ପରିବା ଟାକୁ କାଟିଦେଇକି ତାକୁ ଆଗେ ଶୁଆଇଦେବି ଆଉ ତାପରେ ଯାଇକି ତାର ଏଇ ଭଜା ଟା କରିଦେଲେ ଆଉ କିଛି କରିବିନି ତରକାରୀ ହେଇଯାଇ ଛି ଜହ୍ନି ତରକାରୀ କରିଦେଇଛି ଆଉ ଭାତ ଡାଲି ଜହ୍ନି ତର କାରୀ ଆଉ ଭଜା। ଆଉ ଆମ୍ବ ଅଛି ତ ଆମ୍ବ ବହୁତ
ମାନେ ନିରାମିଷ
ହଁ ଆମ୍ବ ଅଛି କାକୁଡି ସାଲଟ ହବ ହେଇଗଲା ପାମ୍ପଡ ବି ଅଛି ପାମ୍ପଡ ଖାଇଲେ ପାମ୍ପଡ଼ ସାଙ୍ଗେ ସାଙ୍ଗେ ଛଣା ହବ।
ହଁ ହଁ ହୁଁ।
ଟିକେ ଖାଇବା ସାଧା ଆଉ କଣ ଖାଇ
ହଁ ହଁ ସାଧା ଦିନ ନାଇଁ ଆମ ଘରେ ଏତିକି ମାନେ ଦିନରେ ରୋଷେଇ ପାଞ୍ଚ ଛଅ ପ୍ରକାର ର ଆଇଟମ ହବ କି ଯଦି ମାନେ ସାଧା ହଉ ଆମିଷ ହଉ ହେଲା ସାଧା ହେଲେ ବି
ଏ ବରା ମାନେ ଘରେ ବରା ହେଇଥିଲେ ସବୁ ଖାଇଚନ୍ତି।
ହୁଁ ଆମର ସକାଳ ଟା ରୋଷେଇ ହୁଏନି ଯେହେତୁ ମୁଡି ଅଛି ହେଲା କି ମୁଡି ତରକାରୀ ଉ ଉମ ଉ ଯଦି ହେଲା ତ ହେଲା ନହେଲେ କାକୁଡି ମିକ୍ ଚର ଯୋଉ ମସଲା ମୁଡି ଖା କରିକି ଖାଆନ୍ତି। ଛୋ ଉମ ହଁ ଆମ ଶ୍ୱଶୁର ଟିକେ ଆମ୍ବ ହେଲେ ସେ ମୁଢ଼ି ଖାଇଦିଅନ୍ତି ହେଲା। ଖୁସି ଖୁସିରେ ହଁ ହଁ। ଆମର ସକାଳ ଟା ମାନେ ବ୍ରେକ୍ ଫାଷ୍ଟ ଟା ବନା ଯାଇନି ଘରେ ହେଲା।
ହଁ ହଁ।
ହୁଁ।
ଭଲ ରେ ଆମ ସକାଳେ ବି ହବ ଆଉ ଏଆ କଷ୍ଟ ତ ଘରୁ ଛୋଟ ଛୁଆ ଟେ ହେଲେ ବେଶୀ କଷ୍ଟ। ଏବେ ରୋଷେଇ ସରିଲେ ମୋ ପୁଅ ପାଇଁ ଟିକେ ସିଝା ବନେଇବି ପୁରା ଭଣ୍ଡା ଆପେଲ ଗାଜର ଡାଲି ସବୁ ପଡିକି ତାର ଖାଇବା ରେଡି ହବ। ଆମ ରୋଷେଇ ସରିଲା ପରେ ଏଇଟା ଶେଷରେ କରେ ଆଉ।
ହଁ ହଁ ହୁଁ।
ଦି ପହରେ ଖାଇବ ତ ଖରାବେେଳେ ଲାଷ୍ଟରେ କରିଦିଏ ଆ ପ୍ରେସର କୁକରରେ ଖାଲି କରିଦବା କଥା।
ହଁ ତାକୁ ଟିକେ ଛୁଙ୍କ ମାରିଦବେ ଦେନେ ସେଟା କିସ ହୁଏ ନା ଛୁଆ ଖାଇ
ଲୋ ଖାଇନି।
ନାଇଁ ନାଇଁ ଜଣେ ଟିକେ ଜିରା ଗୁଡି କରିକି ରଖିଥିବେ ହେଲା କି ସେଠି ବୁଣିଦେନେ ତା ପାଟି ଟିକେ ଟିକେ ଟଷ୍ଟ ଭଲ ଲାଗିବ ଛୁଙ୍କ ନ ହଉ ଆଉ ଛୋଟ ଛୁଆମାନେ ନା ଡେଲି ଡେଲି ସେମାନଙ୍କର ଗୋଟେ ପାଟିିକି ଟେଷ୍ଟଲା ଦେଖେ ଘରୁ ଆମେ
ହଁ ଏବେ ଏତେ ହଁ ନାଇଁ ନାଇଁ ସିଏ ଆମ ସାଙ୍ଗରେ ଆମେ ଖାଇଲା ବେଳକୁ ସବୁ ଜିନିଷ ତାର ଖାଇବାକୁ ଇଣ୍ଟରେଷ୍ଟ।
ହଁ ସେଇଟା ଛୁଆମାନଙ୍କର ଲାଗେ ପରା ସେଇଟା ମୋ ପୁଅ ସାନ ପୁଅ ବା ଥାଏ। ମୁଁ ସିଝାବିଜା କରିବି ନଷ୍ଟ ହବ। ଏମିତି ଘରେ ସମସ୍ତେ ଖାଉଥିବେ ତାକୁ ଖୁଆଇଦେବେ ଦି ଗୁଣ୍ଡା ଆଣ୍ କରିଦଉଥାଏ ଛୋଟ କଥା କହୁଚି ହୁଁ।
ଆଉ ସେଥିପାଇଁ ବସି ପଡୁଚି କେତେବେଳେ ଆମେ ପିଠା ଖାଇଲୁ କେତେବେଳେ ଦହିବରା ଖାଇଲୁ ବସି ପଡୁଚି ଖାଇବା ପାଇଁ।
ହଁ ନା ଆମର ଏକ ଚୁଲି ସକାଳେ ନା ସେଇଟା ଖାଇଦେନ ଆମର ତ ଅଭ୍ୟାସ ନାହିଁ ସେଇଟା ନା ମୁଡି ଖାଇବା ଅଭ୍ୟାସ ଅଛି ଯେହେତୁ ମୁଁ ବି ମୁଡି ଖାଏନି ମୋର ତ ନ୍ୟୁଟ୍ରିସନ ସକାଳେ ଖାଏ। ଆଉ ସକାଳେ ବି ସେଇଟା ଯଦି ଆମେ ଖାଇଦବୁ ନା ଆଉ ଲଞ୍ଚ ରେ ଜମା ଭାତ ଖାଇ ହୁଏନି ପରା।
ସେଇଟା ବହୁତ ସମୟ ଖାଇଲେ ଆମେ ଉ ପ୍ରାୟ ମୁଢି ସନ୍ଧ୍ୟା ବେଳେ ଖାଉ। ଆଉ ସେଇ ଝାଲ ମୁଢି କରି ଖାଉ ନହେଲେ ଆଳୁ ଚପ କିଣିକି ଆଣିକି ମୁଢିରେ ଗୋଳେଇକି ଖାଉ ଭଲ ଲାଗେ। ଆଉ ସେଇଟା ଖାଇଦେଲେ ମାନେ ରାତିରେ ଆମେ ଏବେ ଭଲରେ ଖାଦ୍ୟ ଖାଇପାରୁନି। ଏ ବହୁତ ସମୟ ରୁହେ ପେଟରେ ହଜମ ହୁଏନି ଏତେ ଜ
ହଁ, ହଁ, ହଁ।
ଓହ ଘରେ ସମସ୍ତେ ଭଲ ଅଛନ୍ତି ନା?
ହଁ ଭଲ ଅଛନ୍ତି ଆମର ଯା, ଶାଶୁ ନାହାନ୍ତି ମୁଁ ଆସିଲି ସେ ଗଲେ ଯା ବାପା ତାଙ୍କ ବାପା ଘରେ ନୂଆ କାଲି ଯୋଉ ଦିନ ଭଲ ଅଛି। ନୂଆ ଘରକୁ ଯିବାର ଅଛି। ସିଏ ବାହାରି ଗଲେ ଶାଶୁ କାଲିଠୁ ଯାଇଛନ୍।
ଆଚ୍ଛା ତମେ ଦି ଜା ନା କଣ?
ହଁ ହଁ ବଡଜା ସାନ ଆମ ସାନ ଆଉ ମାନେ ମୋ ଶ୍ୱଶୁରର ଦି ଜଣ ପୁଅ, ଦି ଜଣ ଝିଅ।
ଆଚ୍ଛା ଆଚ୍ଛା ହ ଭଲ ଶୁଖି ପରିବାର।
ହୁଁ ଦି ଜଣ ଝିଅ ବି ବଡ ମାନେ ମୋ ସ୍ଵାମୀ ହଉଛନ୍ତି ସବୁଠୁ ସାନ ହେଲା।
ଓହୋ ସେମାନେ ସବୁ ତାହେଲେ ବାହା ହେଇକି ସବୁ ବାହା ହେଇଯାଇଛନ୍ତି ତାହେଲେ।
ହଁ ହଁ ମୋ ବଡ ନଣନ୍ଦର ଝିଅର ବାହା ହେଇକି ତାର ଝିଅ ହେଲାନି ନାତ୍ ନାତୁଣୀ ହେଲାନି ସେ ଭୁବନେଶ୍ଵରରେ ରହୁଛି। ହଁ ହଁ ମାନେ ନାତୁଣି ମାନେ ମୋ ବଡ ନଣନ୍ଦର ଏଜ ପାଖାପାଖି ପଚାଶ, ବାବନ ହବ ହେଲା। ତାର ଝିଅଟା ଫାଷ୍ଟ ବଡ ଥିଲା ତ କି? ତାକୁ ଏଇ କୋଡିଏ, ଏକୋଇଶିରେ ବାହା ଦେଇଦିଆହେଲା। ପ୍ରଥମ ଛୁଆ ଯାହାର ଏଇ ଚାରି ପାଞ୍ଚ ବର୍ଷ। ମସଲା ବାହାଘର ହେଇଛି ତାର ଗୋଟେ ଝିଅ ହେଇଛି କୁନିଟା। ଏଇ ଦି ବର୍ଷ, ଅଢେଇ ବର୍ଷର ଅଭଡା। ହଁ ଡାକୁଥିବ ସାନ ଆଇ।
ହଁ, ହଁ, ହଁ। ଭଲ ଏଇ ସମୟରେ ତ କଥା କହିବାକୁ ଭଲ ଲାଗେ ହଁ ଏଇ ସମୟ ତ ତାଙ୍କ କଥା
ହୁଁ, ହୁଁ, ହଁ, ହଁ, ହଁ। ସେ ଡାକୁଥିବ ଏତେ ଖୁସି ଲାଗେ ଶୁଣିବା ପାଇଁ।
ହୁଁ ଛୋଟ ବୟାସରେ କଥା ଗୁଡାକ ଯୋଉ ଖନେଇ ଖନେଇ କଥା କୁହନ୍ତୁ ଭାରି ଭଲ ଲାଗେ ଶୁଣିଆପାଇଁ। ଆଉ ସ୍ଵାମୀ କଣ କରନ୍ତି?
ମୋ ସ୍ଵାମୀ ଯୋଉ ପ୍ରାଇମ ଡାବର ଯୋଉ ଅଛି ନା କି କମ୍ପାନୀ। ଆମରି ବ୍ଲକରେ ଡିଷ୍ଟ୍ରିବ୍ୟୁଟର ଅଛନ୍ତି ହେଲା। ହଁ।
ନା ତାଙ୍କର ତ ସବୁଦିନ ଡିଷ୍ଟିବୁତାର କାମ ଛୁଟି ଥାଏ ନା ନାଇଁ?
ନାଇଁ ନାଇଁ ଆମର କିଛି ଛୁଟି ନାହିଁ ବା। ଆମର କିଛି ଛୁଟି ନାହିଁ। ଆମର ଆମର ଛୁ କିଛି ନାହିଁ ଆମର ହଉଛି ଆମ ବ୍ଲକ ଅନୁସାରେ ଯେତେଟା ଦୋକାନ ଅଛି ନା ଆମ ବ୍ଲକଟା ବହୁତ ବଡ ବ୍ଲକ ହେଲା ସବୁ ଦୁକାନକୁ ମାଲଟା ଆସିବେ ସୋମବାରଠୁ ଶୁକ୍ରବାର ଗୁରୁବାର ଆମର ମାନେ ଡେଲି ବେସିସରେ ଆମର ତିନିଟା ଛୁଆ ଅଛନ୍ତି ହେଲା। ସେମାନେ ମାର୍କେଟ କଲେକ୍ସନ ଯାଆନ୍ତି ପୁଣି ମାର୍କେଟରୁୁ ଅର୍ଡର ଆସିଲେ ଶନିବାର, ରବିବାର ଖାଲି ମାଲ ପଡେ ଦୋକାନ ର ହେଲା।
ହଁ, ହଁ।
ହ ତାଙ୍କର ପରା ସେଇ ଛୁ ଛୁଟି ନାହିଁ ସେ ସେଇଟା କୁହନ୍ତି ଯେ ମୋ ଲାଇଫରେ ଛୁଟି ହିଁ ଜିନିଷ କିଛି ନାହିଁ। ବାକି ଆମର ବିଜନେସଟା ଆକ୍ଚୁଲି